ହାଲୋ ଜୟ ଜଗନ୍ନାଥ୍।
ଉହୁଁ ଜୟଜଗନ୍ନାଥ୍।
ଏବେ ଆପଣ କଣ କରୁସନ୍ତି?
ମୁଁ ଏ ଛାତ ଉପରେ ବୁଲୁଚି ସେ ବ ବର୍ଷା ହଉଥିଲା ଛାଡି ଯାଇଚି। ସେ ମାଙ୍କଡ ହରିକା ଆଇଥିଲେ।
ଆପଣଙ୍କ ଆଡେ ଏଇନା ବର୍ଷା ହଉନି?
ନା ଏବେ ହି ଜଷ୍ଟ୍ ମାନେ ଏବେ ହି ଛାଡିଲା।
ଏବେ ଆମ ହଁ ଆମ ଆଡେ ବର୍ଷା ହେଇଚି ଯେ ରୋଡରେ ବହେ ପାଣି ହେଇଯାଇଚି।
ଓ ଆଚ୍ଛା!
ମୁଁ ଯୋଉ ଫୁଲ୍ ପ୍ୟାଣ୍ଟ ପିନ୍ଧିଛି ସେ ଫୁଲ୍ ପ୍ୟାଣ୍ଟ ନା ଆଣ୍ଠୁ ଉପୁରୁ ଟେକିବାକୁ ନହେଲେ ଆ ପ୍ୟାଣ୍ଟ ଭିଜିଯିବ।
ହଁ ସେ ଯୋଉ କୁହନ୍ତିନି ଯୋଉ ରୋଡ୍ ସାଇଡ ଗୁଡା ତ ସେଇଆହିଁ ହବ। ରୋଡ ସାଇଡ ଗାଁ ଯୋଉ ସହର।
ନାଇଁ ନାଇଁ ଯଉ ଡ୍ରେନ୍ ଆମ ସହରରେ ନାହିଁ କି ସେ ଡ୍ରେନ୍ ପରେ ଡ୍ରେନ୍ ଯେହେତୁ ଫୁଲ୍ ହେଇଯାଏ ବର୍ଷା ହେଲେ ଟିକେ ପାଣି ହେଇଯାଏ।
ହଁ ମୁଁ ତ ସେୟା କହୁଚି। ସେ ଯୋଉ ସହର ଯେତିକ ସହର ପଟେ ଯେତିକ ସବୁ ରହିଲା ସେ ବର୍ଷା ହେଇଗଲେ ଆଗେ ଡ୍ରେନ ଫୁଲ ହବ। ଡ୍ରେନ ଫୁଲ ହେଲା ମାନେ ରାସ୍ତାରେ ପାଣି ଆସିବା ସୁନିଶ୍ଚିତ।
ଆଜ୍ଞା। ଆପଣ କଣ ଖାଇସନ୍ତି ଗୋଟାକ ବେଳେ?
ମୁଁ ଖାଇଥିଲି ଆମର ପନିର୍ ହେଇଥିଲା।
ଆଜ୍ଞା?
ପନିର୍
ପନିର୍ ଭାତ ନା ରୁଟି ନା ରୁଟି ତ ଲାଇଟ ଫୁଡ଼ ରାତିରେ।
ରାତିରେ ପନିର୍ ଦେଇଥିଲେ ତା ସହିତ ସାଲାଟ୍ ହେଇଥିଲା।
ଏସୁ ଏବେ କଣ ଫୁଣି ମେଘ ଢାଙ୍କି ଆସିଲାଣି।
ଆଉ ଆପଣଙ୍କର ରାତି ପ୍ଲାନିଂ କଣ ଏମିତି ଖାଦ୍ୟ ଅଛି, ଆପଣ ନିଜେ ରୋଷେଇ ତିଆରି କରିଦେବେ ନା।
ହଁ ମୁଁ ରୋଷ୍ ଷେଇ କରେ କିନ୍ତୁ ଏବେ ଭାବିନି କିଛି ଦେଖିବା ସେ ସମୟ ହଉ। ଏବେ ତ
ଆଜ୍ଞା ସମୟ ହଉ ଆପଣ ଭାବିବେ କୋଉ ରୋଷେଇ କରିବେ ଆଉ। ଆପଣଙ୍କୁ ଏମିତି କୋଉ ଟପିକ୍ ରେ ରୋଷେଇ କରିବାକୁ ଭଲ ଲାଗେ। ଯେମିତି ଚିକେନ, ମଟନ ପନିର ଛତୁ ପୋଟଳ କି ଆମର ବେସନ ତରକାରି। ଆପଣଙ୍କୁ ଯୋଉ ତରକାରୀ ଦେଲେ ଆପଣ ଆଜ୍ଞା ଆପଣଙ୍କୁ ଯୋଉ ତରକାରୀ ଦେଲେ ଆପଣ କରିପାରିବେ? କୋଉ ତରକାରୀ ଏମିତି ଅଛି ଆପ୍
ଏଟା ମୁଁ ଏବେ ମାନେ ଯୋଉରା ନ ଆସେ କି କଣ ଦରକାରି ୟୁଟୁବ୍ ଅ ଛିନା ସେଥିରେ ଲଗେଇକି ଦେଖିଦେବି।
ଆଜ୍ଞା ଆଜ୍ଞା। ବି ୟୁଟ୍ୟୁବରେ ଟିକେ ଆଜ୍ଞା ୟୁଟ୍ୟୁବରେ ଟିକେ ୟୁଟ୍ୟୁବରେ ଟିକେ ଗଲତ୍ ହେଇପାରେ। ଯେମିତି ଆପଣ ପନିର ଦେଖିଲେ ସେଏ ଟିକେ ଗଲତ ହେଇପାରେ ଆପଣ ଧରକର ଛୁଟୁ ଟା ଜାଣିଛନ୍ତି ପାାରୁଟି ରେ ଅଧିକ ତିଆରି କରେ ବୁ ଆପଣ ଏମିତି କୋଉ ତରକାର ଅଛି ଯୋଉଟାକି ତୁ ନଦଖି ପରଫେକ୍ଟ ତିଆରି କରିପାରିବେ।
ପରଫେକ୍ଟ ଦେଖନ୍ତୁ ଯେମିତି ଓଡିଆ ଘରେ ଯେମିତି ଖାଇବା କଥା ମୁଁ ସେମତି ବନେଇବ। ମାନେ ଖାଇ ମାନେ ଖାଇବା ଯେମିତି ଯେମିତି ଖାଆନ୍ତି। ଖାଇଦେବି ସ୍ଵାଦିଷ୍ଟ ବନେଇଦେବି ସବୁ ଠିକ ଠାକ ବନେଇଦେବି। ଏ ଯୋଉ ଗୋଟେ ଗୋଟେ ଜିନିଷ ର ସବୁ ଅଲ ଅଲଗା ନାଁ ଦେଇ ଦଉଛନ୍ତି ଯେମିତି ସାହି ପନିର ଦେଇ ଦଉଛନ୍ତି।
ଆଜ୍ଞା ଆଜ୍ଞା।
ମଲାଇ କୋ୍ତା ଦେଇ ଦଉଛନ୍ତି। କୋତା ଟା ଯେମିତି ବନା ହୁଏ ସେମତି ବନା ହବ କିନ୍ତୁ ତା ଉପରେ ଟୀ କି ଯୋଉ କ୍ରିମ ଟା ପକେଇ ଦେଇଛନ୍ତି ସେଟା ମଲାଇ କତା ତ ଏଇ ଏମିତି ଯଦି କିଛି ତା ଅଲଗ ଅଲଗା ଜିନିଷ ଗୋଟେ ଜିନିଷ ଅଛି ଅଲଗା ଅଲଗା ନାଁ ଦେବେ। ସେଇଟାକୁ କଣ କହିବ।
ଆଜ୍ଞା। ଆପଣ ଏଇନା କଣ କ୍ୟାରିଅରରେ ନେଇଛନ୍ତି କି ଏଜୁକସନ କି ଜବସ
ମୁଁ ଚାକିରି କରୁଛି।
ସେ ଆଜ୍ଞା କୁ ଏତ ଆପଣ ଏଜୁକେସନ କ୍ଯୁ୍ୱାଲିଫିକେସନ କ ରିଛନ୍ତି?
କଣ କହିଲେ?
ଏଜୁକସନ କ୍ୱାଲିଫିକେସନ ଆପଣଙ୍କର କୋଠି ହେଇଛି ଯେମିତି ଗ୍ରାଜୁଏସନ ଓ ପି ଜି କି ଗ୍ରାଜୁଏସନ୍?
ହଁ
କୋଉ ଅନର୍ସ ଯେମିତି କୋଉ ସ୍ତ୍ରିମି ରଖିଛନ୍ତି ଆର୍ସଟ୍, ସାଇନ୍ସ, କମର୍ସ ଓଡ଼ିଆ ଅର୍ନସରେ ଓଡିଆ ରହିଲା ଇଂଲିଶ ରହିଲ ଏମିତି ସାଇନ୍ସ ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ଏମିତି କଣତା ଆପଣ ନେଇଛନ୍ତି?
କଳା ଥିଲା ଆପଣଙ୍କର?
ମୋର ପାସ୍ ଥିଲା ଷ୍ଟ୍ରିମ ଗ୍ରାଜୁଏସନ ଥିଲା ଓଡ଼ିଆ ଅର୍ନସ୍। ତାପରେ ଏବେ ଏ ଏବେ ମୁଁ କମ୍ପିେଟିଭ ଲାଇନ୍ ଯାଉଛି ତାପରେ ଡିଫେନ୍ସ ଲାଇନ ଟ୍ରାଏ କରୁଛି ଆପଣଙ୍କର କଣ କଣ ଯେମିତି ମାନେ ଆ ଡିଫେନ୍ସ ଲାଇନ୍ ଯାଇଛି ଗୋଟେ ଆଉ ଆର ଆଇ ଫରେଷ୍ଟ ଗାର୍ଡ
ହଁ ଏବେ ତ ବାହାର ଥିଲା ତାର ସବୁ।
ଆଜ୍ଞା ଏବେ ରିସେଣ୍ଟଲି ଯାଇଛି ଏକ୍ଜାମ ଏଜାମ ଏବେ ବି ସରିଛି ଫରେଷ୍ଟ ଗାର୍ଡ ହେଲାଣି ସ ମାସେ ପ୍ଲସ ହେଇଯିବ ଫରେଷ୍ଟ୍ ଗାର୍ଡ ଯାଇ ଆନ୍ସର କି ବାହାରିଛି।
ଆଚ୍ଛା
ଆପଣ କଣ କଣ ଯେମିତି ତ ଆପଣଙ୍କର ସାଇନ୍ସ ବୋଲି ଆର୍ଟସ ବୋଲି କୋଉ ଷ୍ଟିମ ରଖିଥିଲେ?
ମୋର କଳା ଥିଲା।
କଳା ବଲି ଆଜ୍ଞା ଏମତି କଣ ଏମତି ଗୋଟେ ଅଛି ନା ଆଠ।
ଆର୍ଟସ୍ କୁ କଳା ହିଁ କୁହନ୍ତି?
ଆାର୍ସକୁ ହି କଳା ହେି କୁହନ୍ତି। ଆର୍ଟ୍ସ ର କୋଉ ଅନର୍ସ ଥିଲା ଗାଜୁଏସନ୍ ରେ ଆପଣଙ୍କର?
ସେପଟେ ଆପଣଙ୍କ ଗୋଟେ ବହୁତ ମାଣି ମିସେଇଛି ବୋଧେ। ପାଣି ଇର ଶବ୍ଦ ବେଶୀ ହୋଉଚି।
ଆଜ୍ଞା ମୁଁ ଏଇନା ପାଣି ଭିତରେ ଚାଲିକି ଯାଉଚି ନା। ଟିକେ ରୋଡ ଡ୍ରେନ ଟା ଚାରି ପାଗେ। ବାମପଡ ସାଇଡି ଡାହାଣ ସାଇଡ ଡ୍ରେନ ଅଛିନା ସେଥିପାଇଁ ଆଉ।
ଫୋ
ଆପଣ କୋଉ ଅନର୍ସ ରଖିଥିଲେ? ଯେମତି ଓଡିଆ ନର୍ସ ହେଲା ଆର୍ଟସ୍ ରେ। ସାଇନ୍ସ ହେଲା ଫିଜିକ୍ସ, କେମିଷ୍ଟ୍ରି, ବାୟୋଲୋଜି। କି ବଟାନୀ କୋଉ ଅନର୍ସ ରଖିଥିଲେ ଆପଣ? ଓ ଏକ କଥା ଛାଡ ଆପଣ ରଜ କେମିତି ପାଳନ କରିଥିଲେ?
ରଜରେ କଣ ସେ ବୁଲାବୁଲି କରିଥିଲୁ ଆଉ।
ଆା ଆଉ ଆପଣଙ୍କୁ କୋଉ ତୀର୍ଥ ସ୍ଥାନ ବୁଲିବାକୁ ଭଲ ଲାଗେ? ଯେମିତି କପିଳାଶ, ପୁରୀ? ଯେମିତି ଆମର ରହିଲା ମହିମାଲୋଖ ଧୀକ୍ଷ। ଜୋରନ୍ଦା ମେଳା ଯେମିତି ରହିଲା ଆମର ସମ୍ଭଲି ପୁରୀମା ସମ୍ବଳେଶ୍ୱରୀ। ପୁରୀର ଘଟ ଘଟଗାଁ ମନ୍ଦିର। ତାପରେ ଯେମତି ଆମର ହଇଲା ହୁଁ ଡ୍ୟାମ ବେଲି ହୀରାକୁଦ ଡ୍ୟାମ, ସାପୁଆ ଡ୍ୟାମ। ତାପରେ ଆମର ଯେମତି ରହିଲା କୋରାପୁଟର ଯୋଉ ଡ୍ୟାମ୍ ଆମର ଅଛି ଯୋଉ ୱାଟର ପୁଲସ ଅଛି, ଯୋଉ ଝରଣ ରେ ଆମର ଝରଣା ଉଁ। ସେମତି କୋଉ କୋଉ ଜାଗା ବୁଲିଛନ୍ତି ଆପଣ?
ସେମତି ମୁଁ ଏଇ କି ଯାଇଛି ବୁଲିବାକୁ ନୀଳ ମାଧବ ଚାଞ୍ଚନ୍ତି? ବାଲେଶ୍ଵର ଯୋଉ ନୀଳ ମାଧବ ଅଟ୍ରି।
ଆଜ୍ଞା ଆଜ୍ଞା।
ତ ସେଇଠିକି ଆମେ ସବୁ ଯାଇଥିଲୁ। ସେଇଠି ଜଗନ୍ନାଥଙ୍କର ଭୋ ପ୍ରତିମୂର୍ତ୍ତି ଅଛି ତ ଆମେ ସେଇଠି ଯାଇକି ଠାକୁରଙ୍କୁ ଦର୍ଶନ କରିଥିଲୁ। ଆଉ ଫେରିବା ବାଟରେ ଲଡୁ ବାବା
ଆଜ୍ଞା ଲଡୁ ବାବା ଆଉ ମୋର ଏଇ ବର୍ଷ ଯିବାର ପ୍ଲାନିଂ ଅଛି।
ଆଛା ସେଇଠୁ ଯାଇଥିଲୁ ସେ ମନ୍ଦିରକୁ ଯାଇଥିଲୁ। ଜଗନ୍ନାଥଙ୍କୁ ଦର୍ଶନ କଲୁ ସେ ଯୋଉ ପର ପ୍ରତିମା ଥିଲା ଜଗନ୍ନାଥ ଙ୍କର। ତାକୁ ଦେଖିଲା ପରେ ତମର ସେପଟଟେ ବହୁତ ଶବ୍ଦ ଶୁଣ ଯାଉଛି।
ଏ ଯୋଉ ଆମର ଏ କରେ ରାମ ମନ୍ଦିର ଗୋଟେ ପଚିଷ୍ଟା ହୋଉଚି ତ। ସେଥି ପାଇଁ ତାଙ୍କର ମାଇଗି ବାସଚି।
ଓହୋ
ମୁଁ ରୁମ କୁ ଗଲେ ରୁମ ମୋର ଆଉ ଅଳ୍ପ ବାଟ। ରୁମ କୁ ଗଲେ କଲେ ଶୁଵାଯିବା ହୋଉ ଶୁପାଯାଉନି ଓ କୁହ। କାରଣ ଅଳ୍ପ ଫଣ୍ଡେଲ ମାର ସାରଚି ତ।
ହଁ ବର୍ଷା ବି ହୋଉଚି ନା।
ବର୍ଷା ଏଇନା ଛାଡି ଯାଇଚି ନହେଲେ ମୁଁ ତାଚେଲା ଚାଲ ଆସି ପାରିଥାନ୍ତି କି?
ଓହୋ। ହଁ ଚାଲି ଚାଲି ଛତା ନେଇକି ବି ଆସି ହବ। ସେମିତି ନୁହଁ ଯେ ବର୍ଷା ହେଲେ ଚାଲିକି ଯାଇ ହିଁ ହବନି।
ବର୍ଷା ଆଉ ଏବେ ହଉନାହିଁ ସେଥିପାଇଁ ମୁଁ ମୋ ରୁମ୍ ଛାଡିକି ଗୋଟେ ସାଙ୍ଗ ରୁମକୁ ଯାଇଥିଲି। ପଢିବା ପାଇଁ କାରଣ ମୋ ସାଙ୍ଗ ଯିଏ ସେ ଯାଇଥିଲା ବେଲି ଲାଇବ୍ରେରୀ ସେଥିପାଇଁ ମୁଁ ଯାଇଥିଲି ତା ରୁମକୁୁ ପଢିବା ପାଇଁ ଆଉ।
ଓହୋ। ସେଥିପାଇଁ ନାଇଁ
ଆଜ୍ଞା।
ଓ ଭଲ। ମୁଁ କହିଲି ଆଜି ସେଇ ଲଡୁବାବା ଯାଇଥିଲି ଲଡୁ ଲଡୁବାବାରେ ବହୁତ ଭଲ ଜାଗା ଥିଲା ପୋଟା ମନ୍ଦିର ଟା ସ୍ାର
ବାଲେଶ୍ଵର ବୋଧେ ଆଜ୍ଞା।
ହଁ ବାଲେଶ୍ଵର ଆମେ ଯାଇଥିଲୁ ନା ନୀଳ ମାଧବ ଯାଇଥିଲୁ ନୀଳ ମାଧବ ଦର୍ଶନ କରିକି ଫେରିଲା ବେଳେ ନା ଗଲାବେଳେ ବୋଧେ ଗଲାବେଳେ କି ଫେରିଲା ବେଳେ ମୁଁ ଠିକସେ ହଁ ମୁଁ ହଁ ଗଲାବେଳେ ଗଲାବେଳେ ଲଡୁ ବାବା ଦର୍ଶନ କଲୁ ଦର୍ଶନ କରିକି ତାପରେ ଯେତେବେଳେ ନୀଳ ମାଧବ
ଜି ଆଇଲେ। ଦ କ ହଉ କୁହନ୍ତୁ?
ମୁଁ କହିଲି ଏଇ ଯୋଉ ଯାଇଥିଲୁ ଆଉ ତାପରେ ଗଲା ବେଳେ ଲଢୁ ବାବା ଦର୍ଶ
ଡଛ ଆଖି କଣହେଇଚି? କଣ ହେଇଛି? ହ ଫୁଲି ଯାଇଚି କରଦ ନା ହଉ କୁହନ୍ତୁ?
ହଁ ମୁଁ ସେଇଆ କହୁଥିଲି ସେ ଯାଇକି ସେଠି ଦର୍ଶନ କରିକି ଆସିଥିଲୁ। ହତ ଆଉ ଆପଣ? ସନ୍ଧ୍ୟା ଏବେ ବୋଧେ ମାର୍କେ ଯଉ ବଜାର ଉପରେ ବୁଲୁଛନ୍ତି? ହ୍ୟାଲୋ, ହ୍ୟାଲୋ।